ହ୍ୟାଲୋ
ନମସ୍କାର
ନମସ୍କାର ନମସ୍କାର କେମିତି ଅଛନ୍ତି?
କେମିତି ଅଛନ୍ତି ବୁଲି ବୁଲା ଗଲଣି କେମିତି ଅଛନ୍ତି କହୁଛ
ନା ମୁଁ ସବୁ ଭୁଲି ପାରିବୁ ଆପଣଙ୍କୁ କଣ ଭୁଲି ହବ
ଆମକୁ ଭୁଲି ହବ କେ ଜାଣି ତମେ ଏବେ ତ ମୁଁ ଶୁଣିଛି କାଳେ ପୁରା ଅତ୍ୟଧିକ ଚାଷ ବାସରେ ବ୍ୟସ୍ତ ରହିଲଣି କଣ
ହଁ ଆଉ ଚାଷ ବାସ ନ କଲେ ଆଉ ପେଟ ଦି କ୍ ମାନେଚାକଣ୍ଡ ପାଇଁ ତ ଯାହାଲେ କିଛି ଗୋଟେ କରିବାକୁ ପଡିବ ନା ଚାକିରି ବାକିରି ତ ଏ ଇ ଶୁନା ଆମେ କରୁନୁ ଆଉ ଚାଷ ବାସ ଟିକେ ନକଲେ ଆଉ ଘର ଫର ଚଳିବ କଣ କେମିତି ସେ ସବୁଆଡୁ ଟିକେ ଦେଖିବାକୁ ପଡିବ ନା ତମେ ସିନା ଚାକିରି ବାକିରିଆ ଲୋକ ହଉ ତମେ ଯା ହେଲେ ଆଡଜଷ୍ଟ କରିଦବ, ଆମେ ଆଉ କଣ କରିବୁ?
ଚାକିରି କଣ ଭାଇ ଚାକିରୀ ଚାଷ ଭିତରେ ଫରକ କଣ ଜାଣିଛ?
ହୁଁ କଣ ଫରକ କହିଲେ।
ଫରକ ଟା ହଉଚି ଗୋଟା ହଉଛି ନିର୍ଭରରଶୀଳ ଆଉ ଗୋଟେ ହଉଛି ଆତ୍ମନିର୍ଭରଶୀଳ।
ହଁ ସେ ସେଟା ତ ଠିକ କିନ୍ତୁ ମାନେ ଚାକିରି ଯଦି କରିଥିବ ତମର ମାସକୁ ସାଲାରୀ ଟା ଯାହା ହେେଲେ ପଳେଇ ଆସିବ ତମେ କାମ କରିବ ମାସକୁ ପଳେଇ ଆସିବ, ଚାଷ ଯଦି କରିଥିବ ତମେ ତମର ପ୍ରଫିଟ ହେଇପାରେ ଲସ୍ ବି ହେଇପାରେ ସେଟା ମାନେ ଡିପେଣ୍ଡ କରେ ତମ ମାନେ ଏ ଗୋଟେ ନିର୍ଦ୍ଦିଷ୍ଟ କିଛି ଗୋଟେ ହବ ବୋଲି ତମେ ଆଗୁଆ କିଛି ଇଏ କରିପାରିବ ହଁ ଚା ଚାକିରି ମୋର ମାସ ଶେଷରେ ମୋ ଆକାଉଣ୍ଟ କୁ ପଳେଇ ଆସିବ, କିନ୍ତୁ ଚାଷ ରେ ତମର ବି ଲସ୍ ହେଇପାରେ ଯଦି ଅଧିକ ବର୍ଷା ହେଇଗଲେ ଚାଷ ସ ନଷ୍ଟ ହେଇଯିବ ଯଦି ଅଧିକ ଖରା ହେଇଗଲା ବିନା ବର୍ଷାରେ ସିଏ ବି ଚାଷ ନଷ୍ଟ ହେଇଯିବ। ହଁ ମାନେ ଯେତିକି ପ୍ରଫିଟର ଟିକେ ଯେତିକି ଚାନ୍ସ ଅଛି ଲସ ର ବି ଅଛି।
ଗୋଟେ ଲୋକ କଥା ହେ ଜାଣିଛ ତ?
ହୁଁ।
ଚାଷ ଅଛି ଯାହାର କେଡେ ସୁଖ ତାର। କଣ ପାଇଁ କାରଣ କଣ ଆର ଅର୍ଥ କଣ?
ଉ ତା ଅର୍ଥ ତ ମୁଁ ଠିକ ସେ ଜାଣିନି। ଆ କିନ୍ତୁ ମାନେ ଚାଷ ଯଦି କରିବୁ ମାନେ ଘର ସବୁବେଳେ ଠିକ ଚାଲିଥିବ, ମତେ ଲାଗୁଛି କି ନ ତଟକା ପରିବା ସବୁ ଘର ଲୋକ ସବୁବେଳେ ଖାଇବେ, ସପୋଜ୍ ଆମ ବାଡିରେ ଯାହା ଯେମତି ଲଗାଯାଇଛି। ଏ କୋବି ଲଗା ହଉ କି ଭେଣ୍ଡି କାକୁଡି। ପୋଟଳ କଲରା ଯାହାବି ଲଗା ହଉ। ଆଉ ଘରେ ଯେ ସପୋଜ୍ ଆଜି ପରିବା ନାହିଁ, ଆମ ବାଡିରୁ ନିଜେ ଯାଇକି ତୋଳିକି ନେଇ ଆସିବେ କି ଯିଏ ନାହିଁ ସେ ତୋଳିକି ନେଇ ଆସିବେ। ଘରେ ରୋଷେଇ କରି ଖାଇବେ, ଆଉ ଯେ ଯାହାର ଚାଷ ବଗାରା କରୁନଥିବେ ସେ ଯିବେ ବଜାର କିଏ ଯିବା ପାଇଁ ଥିବେ କି ନଥିବେ। ଆଉ ବଜାର କେତେ ଦୂର ହେଇଥିବ, ଆଉ ତାଙ୍କର ଟିକେ ପ୍ରୋବ୍ଲେମ୍ ବଗେରା ସବୁବେଳେ ଖୋଜୁଥିବେ ଆଜି ପରିବା ନାହିଁ, କାଲି ନାହିଁ ଆଉ ପରିବା ବି ଏବେ ଯେମିତିଆ ରେଟ ହଉଛି ବି ବହୁତ ଅଧିକ ରେଟ୍ ରହୁଛି ନା ଏବେ ସବୁ ଜିନିଷର ରେଟ୍ ବଢି ଯାଇଛି।
ହଁ ଏବେ ତ ପନିପରିବା ଦରଦାମ ବହୁତ ବଢି ଯାଇଛି।
ହଉ।
ଓହୋ। ହଁ ସେ ବଢିବ, କଣ ପାଇଁ କହିଲ, ପରି ପରିବା ଦରଦାମ ଯଦି ନ ବଢିବ ତମେ ବି ଆଉ ଦି ପଇସା ଲାଭ କରିପାରିବ ନାହିଁ।
ହଁ ସେଟା ତ ହଁ ସେଟା ତ ଠିକ୍ କଥା।
ଆଉ ଉଁ ସେଇ ଆମର ବା ଗୋଟେ ଇଏ ଗାଡିଡେ ବାହାର କରିଛୁ।
କି ଗାଡି?
ବୁଝିଲ, ସେଇ ଏଇଠି ଆମର ଗୋଟେ ବଜାରଟେ ଅଛି। ହଁ ସେଇ ଚ୍-ଚାଷ କଥାରୁ ମୋର ମନେ ପଡିଲା।
ଏଟା କି ତମର?
ଆରେ ଟ୍ରାଭେଲର ତ ଏଟା ଗୋଟେ ଥିଲା ଆଗରୁ।
ଆଚ୍ଛା।
ଏବେ ଗୋଟେ ଆଉ ଗୋଟେ ଏଇ ଚାଷ ବାସ ଏଇ ଆମର ଗୋଟେ ପାଖରେ ବଜାରଟା ଆମର ଅଛି। ପୁଣି ଯିବ ନା ଆସିନ ଆମ ପଟ ବଜାରକୁ କେବେ ଆ ପ ପରିବା ମାର୍କେଟଟା ଗୋଟେ ଅଛି ଏଠି। ସେ ପରିବା ମାର୍କଟ୍ ଟ୍ରେ ଆମେ ଗୋଟେ ଡାଇଭରଟେ ରଖିଦେଇି ଗୋଟେ ଇଏ କରିଦେଇଛୁ। ଆଉ ଗୋଟେ ଡଲା ଅଟୋଟେ କରିଦେଇଛୁ ଆଉ। ଆ ଟ୍ରାଭେଲର ଯେତିକି ଲାଭ ଦେଖୁନି ସେ ଲାଭ ଦଉଛି ଏଇକ୍ଷିଣା।
ହଁ ହଁ ଏଇ ସୂଣି ବି ତ ପରିବା ସିଜିନଟା ନା? ସମସ୍ତେ ଏଇ ଶୁଣି ପରିବା ଆ ବଜାରକୁ ନେବା ପାଇଁ ସମସ୍ତେ ଗାଡି ଖୋଜୁଥିବେ ଯାହାହେଲେ ଅ ଟ ଦରକାର ପଡୁଥିବ ଡେଲି।
ସେପଟ ଜିଲ୍ଲାରୁ ଲୋକ ଆସୁଛନ୍ତି ଏପଟକୁ ଆଉ ପରିବା ନେଇକି ଯାଉଛନ୍ତି। ଆଉ ସେ ହେଇନା ପଳେଇ ଆସୁଛନ୍ତି ବସ୍ ଫସରେ ଗଲାବେଳକୁ କୋଉଥିରେ ଯିବେ?
ହଁ ଯାହେଲେ ପରିବାଟାକୁ ତ
ପରିବା ଡାଲା ଅଟୋରେ ବୋରା କରିଲା ଭଳିଆ ପକେଇ ଦଉଛନ୍ତି। ଡାଲା ଅଟୋରେ ସା ଉପରେ ଚଢ଼ୁଛନ୍ତି ଯା ଚାଲିଛନ୍ତି ଆ ହେଇଟା କିନ୍ତୁ ବଢିଆ ଲାଭ ଦେଖଉଛି। ବର୍ଷ ସା ଟାଇମ କି ଶୁଣିବା ଆ ହଉଛି ଯିବା ଆସିବା ଏତେ ନାହିଁ ମାନେ ଜାନିଯାତ କିମ୍ବା ଯାତ୍ରୀ ସିନା ଗଲେ କୁଆଡେ ନେଇକି ଯିଵେ ହଉଛି ଇଏକୁ। ମାନେ ଗାଡିକି ଟ୍ରାଭେଲରକୁ। ଆଉ ସେ ଟ୍ରାଭେଲର ଠାରୁ ବର୍ତମାନ ଇଏ ବଢିଆ ଲାଭ ଦେଖଉଛି।
ଆଚ୍ଛା ଆଚ୍ଛା ହଁ ଇଏ ତ ତାହେଲେ ବହୁତ ଭଲ ଇନଭେଷ୍ଟ କରିଛ ମାନେ ଭଲ ଦେଖି ଯୋଉଥିରୁ ପ୍ରଫିଟ୍ ଆସିବ ପୁରା ଭଲ ଜିନିଷ ଦେଖି ଇନଭେଷ୍ଟ କରିଛ।
ଏ ଯୋଉ ଟ୍ରାଭେଲରଟା ନା ଯୋଉ ହଉଛି ଯୋଉ ପିଲାଟା ବି ଆମର ରହିଛି ଭଲ ଭଲ ପିଲାଟା ନିରହ ପିଲାଟା ବହୁତ ଭଲ ପିଲାଟା। ଆଉ ସିଏ ବି ଏମିତି ଟାଉଟର ଫାଉଟର କରୁନି କିଛି। ଯାହା ପଇସା ଦି ପଇସା କରୁଛି ଏ ଦଉଛି। ଠିକ୍ ଟାଇମ୍ରେ ଯଦି ସେମିତି କେଉଁ ପାନ ଫାନ ଖର୍ଚ୍ଚ କଜାପାଇଁ କରିବ ଆମେ ବି ସେଥିରେ ଇଏ ନାହିଁ ବାରଣ ନାହିଁ। ଆଉ ଆ ସେମତି ଟିକେ ଖାଇ ଖାଇବନି ନା?
କେତେବେଳେ ବଳେ କଣ ଯାଉଛି ହଁ ସେଟା ସବୁ ଡ୍ରାଇଭର କରନ୍ତି। ମୁଁ ଯେ ସବୁ ଡ୍ରାଇଭର ସବୁ ଏମିତି କରନ୍ତି। ଆଉ ସମସ୍ତେ ତ ଏତେ ପୁରା ଅନ ରହି ପାରିବିନି ନା ଆଉ କିଛି କିଛି ବେଳେବେେଳେ ହଉ କେତେବେଳେକି ଗୁଟକା ଖାଇଲା ପାନ ଖାଇଲା ସିଗରେଟ ଚକଲେଟ କେତେବେଳେ କଣ ଆଉ ସବୁବେଳେ ଆଉ ପାଟିତା ବାଟ ଖାଲି ଥିବ କୀ?
ଆଉ ଏବେ ହଉଛି ସେ ପିଲାଟା ତା ଯୋଉ ଇଏ ମ୍ୟାରେଜ ହେବାର ଥିଲା। ଆଉ ସେ ଗୋଟେ କୋଉଠି ହଁ ସେ ସେପଟ ସାଇରେ ଗୋଟେ ମ୍ୟାରେଜ ହେବାର ଥିଲା ମତେ କହିଲା କଲା ଭାଇ ଆଉ ତମେ ମୋ ଘର ଲୋକ ଭଳିଆ ତମେ ପଶିକି ମ୍ୟାରେଜ ଟା ଠିକ୍ କର ଆଉ। ହବନି କିଛି ଅସୁବିଧା ନହିଁ। ଆଉ ହଉଛି ମୁଁ ଯାଇ କଥାବାର୍ତ୍ତା କନି ଯୋଉ ସେ ମାନେ ଝିଅ ଘର ରାଜି ହେଇଗଲେ। ଆଉ ତା ବାହାଘର ଏଇ ଆର ମାସକୁ ଅଛି। ହଁ ଲଭ ନୁହେଁ ମନେ ମନେ ପସନ୍ଦ କରିୁଥିଲା ସେପଟେ ଝିଅରେ ତ ରାଜି ହେଇଗଲେ ଆଉ। ଆଉ
ହଉ ପିଲା ବି ଭଲ ଅଛି ଯୋଉ କହୁଛ ତାର ଗୁଣ ଭଲ ଅଛି ଦେଖିବାକୁ ବି ଭଲ ଅଛି। ଆଉ ତାଲିିବ ହାଲୋ କେବେ କଣ ଫିକ୍ସି ହେଲ
ହଁ ସିଏ ଆସନ୍ତା ମାସକୁ ହବ ଆଉ।
ଭଲ କଥ। ତମ ପୁଅ ଘର ଆଡୁ ଯେତେବେଳେ ଇଏ କରୁଛ କଣ ତାହେଲେ ତ ଦେବାକୁ ପଡିବ ନାଇ କି? କ
ହଁ ଦେବୁ ନନା। ଆଉ। ଦେବାନନ ବା ହେଲେ କଣ ହେଇପାରିବ ତାଙ୍କର ବା ଏଇ ମାଢ଼େ ପୁଅଟେ। ଘୁଣ୍ଡି ଥିଲା ତ ସେ ବାହାହର କରିଦେଇଥିଲେ ଆର ବର୍ଷ। ଆଉ ହଉଛି। ଏଇ କଥା ଆଉ ସେ ମାଆ ଟେ ପୁଅ ଟେ ଖାଲି ଆଉ।
ହ କଣ ଦବ ତାହେଲେ କିଛି ସୁନା
ହଁ ମୁଁ ଭାବୁଛି ସୁନା ଗୋଟେ ସୁନା। ଆଉ ହଉଛି ସାଙ୍ଖି ଟେ ସେ ଝିଅକୁ ଦିଆହବ। ଆଉ ଏ ପୁଅ ଟାକୁ ଗୋଟେ ମୁଦି ଟେ ଆ ନାଇଁ କି ଆମେ ଦେବୁ। ଏଇ ସୁୁଣା ତ ସୁନାର ଦର ଦାମ ଯେତିକି ହେଲଣି ହାତ ଚୁଚୁମା। ସେଇଠି ତ ଲାଗିଯିବ ଲକ୍ଷେ ବୁଝିଲ। ଆଉ କାନକୁ ବି ଗୋଟେ ଦେମୁ ବୋଲି ଭାବିଛୁ। ମାନେ ତିନି ପ୍ରକାର ଇଏ ସଜ ଦିଆହବ ଆଉ।
ହଁ ଭଲ ଆଉ ଯାଉ ଯାହେଲେ ନିଜର ନିଜ ଘରର ପିଲା ଭଳିଆ ନା ସେ।
ହଁ ନିଜ ଘର ପୁଅ ଭଳିଆ ଆଉ ତାକୁ ଏତିକି ଏତି ନ କରିବୁ ଆଉ ସିଏ। ହଁ ନିଜେ ନିଜେ ମନେ ମନେ ଭବିବେନି ଯେ ମୁଁ ୟାଙ୍କର ଗୋଟେବି ଏତେ ଉପକାର କଲି କିଛି ଲାଭ ହେଲାନି ମୋର।
ହଁ।
ଆଉ ଆମେ ଥିଲେ ଚାଷ ପାଖରେ ଆସି ଏଠିକି ପହଞ୍ଚି ଗଲେଣି ନା।
ହଁ ଆଉ ଏଇ ଚା ପରିବା ଠିକ ଠାକ ଏ ସବୁ ଚାଲିଛି ଆମର ଯାହା ସବୁ ଲଗା ଯାଇଥିଲା ସେ ସବୁ ଠି ଏ କି ଚାଲିଚି ତ ବର୍ଷା ବି ଟିକେ ଏଇ ଶୁଣି। ଏ ଟିକେ ହାଲକା ହାଲକା ବର୍ଷା ହରିଆ ହେଇକି ଆଉ ଟିକେ ଶୁଖି ଯାଇଥିଲା ଏବେ ଏ ଖରା ଯୋଉ ହଉଥିଲା। ବର୍ଷା ହେଇକି ଟିକେ ମାଟି ଟିକେ ଓଦା ହେଇଚି।
ପୁଣିଆ ବାତର ପାଇଯାଇଚି ଆଉ।
ହଁ ଖତ ବି ଟିକେ ଦିଆ ହେଇଯାଇଚି ଯୋଉ ଗାଈ ଗୋରୁ। ହଁ ଯୋଉ ଗୋବର ଫୋବର ମିଶେଇକି ଯୋଉ ଖତ ସବୁ ଇଏ ହଉଚି। ଗୁହାଳୁରୁ ଯାହା ବାହାରୁଛି ସବୁ ସେଗୁଡା ସବୁ ମିଶିକି ଦିଆ ହଉଚି ଟିକେ ହେଇକି ରହୁଚି ଅବିକା। ଭଲ ଆଉ ପରିବା ହରିଆ ହଉଚି ଘର ପାଇଁ ଡେଲି ହେଇଯାଉଚି ଖାଇବା ପାଇଁ ଡେଲି। ପରିବା ବାହାରି ଯାଉଚି ଓ ବାହାରକୁ ଯିବାକୁ ପଡୁନି।
ଅ ଆଜି ଖାଇବା ପିଇବା କଣ ହେଇଥିଲା ସକାଳୁ?
ହଁ ସଖାଳୁ ତ ମୁଁ ଖାଇଥିଲି ରୁଟି ଆଉ ଭଜା ଖାଇ ଲାଉ ପୋଟଳ ଭଜା ଆମର ସବୁ ହୁଏ। ଏଲା ଭାଇ ଯାଉଚି ତ ଡିଉଟି ଯାଉଚି। ଆଉ ସେଥିଲାଗି ଭାଉଜ ବନେଇ ଦଉଛନ୍ତି ସଖାଳୁ ଆଉ ସେଇଥିରୁ ମୁଁ ଖାଇ ଦେଇଥିଲି। ଆଉ ତାପରେ ଟିକେ କାମ ହରିଆ କରୁଥିଲି ଟିକେ ଫ୍ରି ଟାଇମରେ ଟିକେ ଏଡିଟିଂ ବଗେରା କରେ। ଆଉ ଗୋଟେ ସାଙ୍ଗର ବାଆଘର ପାଇଁ ଟି ଟିକେ ତାର ଗୋଟେ କହିଚି ଗୋଟେ ଗିଫ୍ଟ ଗୋଟେ। ଫେମ୍ ବାହାର କରିକି ତାର ଫଟୋ ବଗେରା ଲଗେଇକି।
ଅ ସେ ଫଟୋ ଫ ଫେମ୍ ଦବ ନା।
ହଁ ଆଉ ତ ସେଥିଲାଗି କିଛି ଏଡିଟିଂ ବଗେରା କରିଦେଲି। ଆଉ ତାକୁ ମୁଁ ଟିକେ ସଜାଡୁ ଥିଲି ଆଉ ଦି ତିନିଟା ବାଆଗର ଅ ଚି ଆଉ ଜଣଙ୍କର ଆନିଭର୍ସରୀ ଅଛି ତାଙ୍କୁ ବି କିଛି ଗୋଟେ ଏଡିଟିଂ କରିଦେବି ବୋଲି କହିଥିଲି ତାଙ୍କୁ। ଆଉ ତାଙ୍କର ବି ଗୋଟେ ଏଡିଟିଂ କରୁଥିଲି। ଏମିତି ଟିକେ ଚାଲିଚି କାମ ହରିଆ ଟିକେ ଚାଲିଚି ତା ଭିତରେ ବି ପରିବା ଯୋଉ ଚାଷ ବାସ ଟିକେ ଦେଖ ଚି ଆଉ ଘର ଲୋକଙ୍କୁ ଟିକେ ଦେଖୁଚି।
ହୁଁ ନା ନକଲେ କେମିତି ହବ ଏକାଟିଆ ମଣିଷ ଯ ନ ଖଟିବ। ହାତ କୁ ସିନା କିଛି ପଇସା ଆସିଲେ ଫୁଣି ଆଗକୁ ବଢିବାକୁ ଚେଷ୍ଟା କରିବ।
ହଁ ପୁଣି ଉପର ଘର ହରିଆ ଟିକେ କରିବାର ଅଛି ତଳ ଘରେ ଚଳି ହଉନି ତ ବହୁତୁ ଅସୁବିଧା ହଉଚି।
ହଁ ତମର ଟିକେ ଜାଗା ଟା ଟିକେ କଞ୍ଜଷ୍ଟେଡ କଉଥିଲ ମତେ ଥରେ ଆଉ। ଆଉ କରିଦିଅ।
ହଁ ଗୋଟେ ଲୋନ ଫୋନ୍ କରିଆ ପାଇଁ ବି ଭାବୁଥିଲି। ସେଠି ତମର କିଏ ଅଛନ୍ତି ନା?
ହଁ ଖହିବି କଇବି। ଗୋଟେ ସାଙ୍ଗ ଟେ ଅଛି ସେ ଗୋଟେ କୋଉ ବ୍ୟାଙ୍କରେ ଗୋଟେ କଉଥିଲା।
ହୁଁ।
ନ ମୁଁ ଭଲ ସେ ବି ତ ଶୁଣୁନି ସେ କୋଉ ବ୍ୟାଙ୍କରେ ଗୋଟେ ଅଛି କଉଥିଲା। ଆଉ ହଉଚି। ସେ ସେଇ ଯୋଉ ଲୋନ କଣ କହୁଚ ଲୋନ୍ ବିଭାଗରେ ଅଛି।
ଆଚ୍ଛା ଆଚ୍ଛା।
ତାକୁ କହିମି ନହେଲେ ଯୋଗାଯୋଗ କରିବ କଣ ଏଠି ତାର କଣ କାଗଜ ପତ୍ର ଦରକାର କି କଣ ତ ଯୋଗାଯୋଗ କରିଅ ହେଇବ କରିବ ଆଉ।
ହଁ ହଁ ଟିକେ ତାହେଲେ ବୁଝା ବୁଝି ହରିଆ କର ତାହେଲେ ଗୋଟେ ଲୋନ ଫୋନ କରିକି ଟିକେ ଉପର ଘର ପାଇଁ କେତେ ଏମିତି ଖର୍ଚ୍ଚ ହବ ଆମର ଭାବିଚୁ ଗୋଟେ ଏ ରୁମ୍ ବାହାରୀବ ଆଉ ଲାଟିନ ବାଥରୁମ୍ ଗୋଟେ ଆଉ ବାଲକୁନି ଗୋଟେ କିଚେନ ଗୋଟେ। ସେତିକି ଇଏ କରିବୁ ଯ ଉପର।
ସେ ସାମ ହଁ ସେଥିରେ କଣ କେତେ ଖର୍ଚ୍ଚ ହବ ଇଟାରେ ତ ଉପରେ ଇଏ ହବ ନା। କେତେ କେମିତି ଲାଗିବ ମାନେ ଉଠିକି ଛାତ ପଡିଲା ପର୍ଯ୍ୟନ୍ତ କେତେ କଣ ଖର୍ଚ୍ଚ ହବ କିଛି ଆଇଡିଆ ଅଛି।
ଆଇଡିଆ କଣ? ହଉ ମୁଁ ତମକୁ ଏଇ ବିବାଦରେ ମଝିରେ ଫୋନ କରିବା କଥା ହେବା। ବୁଝିଲ? ଆଉ ହଉଚି ମୁଁ ରଖୁଚି।
ହଉ ହଉ ଠିକ ଅଛି ଆଉ।
ହଉ।
ଆ